କ
ଆରେ ହଁ ସେଇ ଏଚୋଡି କଥା କଣ କହିଲୁ?
ସେରା ପଛରେ କହିବି ଆଉ।
ଓହୋ ଓହୋ ଆଉ କଣ ଖାଇଚ?
ଏବେ ମାମା ସିଙ୍ଗଡା ଆଣିଥିଲା ତ ସେୟାକୁ ଖାଉଛି ଆଉ।
ସିଙ୍ଗଡା ନା କିଛି ଖାଇନି।
ଓହୋ।
ଯାହା ହେଲା
ହୁଁ ହୁଁ ଲଞ୍ଚ କଣ କରିଥିଲା?
ଲଂଚ ବିରିୟାନୀ।
ଓହୋ ବିରିୟାନୀ ବୋଧେ ପସନ୍ଦ?
ନା ପସନ୍ଦ ନୁହଁ କିଛି ନ ମିଳିଲେ ବିରିୟାନୀ ହିଁ।
ହଁ ସ ପେଟ ଫୁଲ ସବୁ ଫୁଲ ସେଇୟା।
ହଁ।
ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି କଣ?
ଘରେ ଏବେ ବୋଉ ଆମର ଅଛନ୍ତି। ବାପା କାମରେ ଅଛନ୍ତି। ଆଉ ଭାଇ ତାଙ୍କର ଯାଜପୁର ରେ କାମରେ ଅଛନ୍ତି।
ଓହୋ ଭାଇ ତମର କଣ କରନ୍ତି?
ଭାଇ ଆମର ଫିଟର୍ କାମ ତାଙ୍କର ଜିନ୍ଦଲ୍ ରେ ଅଛନ୍ତି।
ଓହୋ ତମେ ବି ବୋଧେ ପ୍ଲାନ୍ ସେଇଠି ଆଉ।
ମୋର ପ୍ଲାନ୍ ସେଇଠି କହିଲେ ସେଇଟା ସେକେଣ୍ଡ ଅପସନ୍। ଫାଷ୍ଟ ଅପସନ୍ ଏବେ ଚାଲିଛି ସବୁ ଟାଇପ ର ଗଭର୍ମେଣ୍ଟ ଜବରେ। ଚାଲିଛି ସେଇଟା ଯଦି ନହେଲା ଡିପ୍ଲୋମା ସରିଲା ଭିତରେ ଆଉ ୱାନ୍ ଇୟର ଅଛି ଡିପ୍ଲୋମା। ତ ସରିଲା ଭିତରେ ଯଦି ବାଜିଗଲା ବାଜିଗଲା ନହେଲେ
କହିନ
ସେଠି ଡିଷ୍ଟାନ୍ସ ରେ ରହିକି ବିଟେକ୍ କରିବି ପ୍ଲସ ଜିନ୍ଦଲ୍ ରେ ଚାଲିବ କାମ ଆଉ।
ଓହୋ ଭାଇ ତ ତମର ଅଛନ୍ତି ସାହାଯ୍ୟ କରିଦେବ ଆଉ।
ହଁ ଭାଇ ଅଛି ଆଉ ଟାଟା ଷ୍ଟିଲରେ ମାମୁଁ ଅଛନ୍ତି। ଯୋଉଥିରେ ମନ ହବ ଯିବି ଆଉ ଯିଏ ବେଷ୍ଟ ଦେଲା ସିଆଡେ ଯିବି ଆଉ।
ହୁଁ ଆଉ ରଥଯାତ୍ରା ଆସୁଛି କଣ ପ୍ଲାନ ସବୁ ତମର? ପୋଛା ମାରିବା
ରଥଯାତ୍ରା କିଛି ତ ପ୍ଲାନ୍ ନାହିଁ। ଯଦି ବେଶୀ ଦିନ ଛୁଟି ମିଳିଲା କଲେଜ ତରଫରୁ ତାହେଲେ ଘରୁକୁ
ତମେ ତ କହୁଥିଲ ତମର ଇଣ୍ଟର୍ନସିପ୍ କଣ ଅଛି ଇଣ୍ଟର୍ନସିପ୍ ଟାଇମ୍ ରେ ଯଦି ରଥଯାତ୍ରା ଏଇନା ପଡୁଛି ନା କଣ। ନା ସ୍ନାନ ପୁର୍ଣିମା ପଡୁଛି।
ଇଣ୍ଟର୍ନସିପ୍ ଟାଇମ୍ ରେ ରଥ ଯାତ୍ରା ପଡୁଛି।
ନା ନା ଇଣ୍ଟର୍ନସିପ୍ ଟାଇମ୍ ରେ ଆପଣଙ୍କର
ଆଁ କଣ କହୁଛନ୍ତି କ୍ଲିୟରଲି କୁହନ୍ତୁ। ଇଣ୍ଟର୍ନସିପ୍ ଟାଇମ୍ ରେ କିଛି ପଡୁନି।
ଓହୋ।
ଏବେ ନା ନାଇଁ ଏବେ ଏବେ ଇନ୍ଟନ୍ସିପ ପୁରା କଣ୍ଟିନୁଏସ ଚାଲିବ। ଓହୋ ମଝିରେ ଯୋକ୍ କରିବା କଥା ଆ ଯୋକ୍ ଟା ଶୁଭିଲେ ସିନା ଟିକେ ମଜା ଆସେ ଶୁଭିଲାନି ତ ଯୋକ୍ ଆଉ ନିଜେ ନିଜେ ଯୋକ୍ କରିକି ହସୁଛ ଆଉ।
ହଁ ନା ମୁଁ ମୋ ମମି ସହ ଯୋକ୍ କରୁଥିଲି।
ଓହୋ।
ହୁଁ।
ତମେ ଜୋକ୍ କର ଆଉ।
ଓ ହୋ ଆଉ କାଲି ଇଣ୍ଟର୍ନସିପ ଅଛି?
ହଁ କାଲି ବି ଇଣ୍ଟର୍ନସିପ୍ ଅଛି।
ଓହୋ ସବୁଦିନିଆ ନା।
ଆଜ୍ଞା ରବିବାର ଛାଡିଦେଲେ ଆଉ ଫେଷ୍ଟିଭାଲକୁ ଛାଡିଦେଲେ ସବୁଦିନ ଆଉ।
ତମକୁ ସବୁ କୋଉ କୋଉ ଫେଷ୍ଟିଭାଲ ଭଲ ଲାଗେ?
ଫେଷ୍ଟିଭାଲ ମତେ କିଛି ଭଲ ଲାଗେନି ସବୁ ଫେଷ୍ଟିଭାଲ ରେ ଭିଡ ହୁଏ ଖାଲି।
ଆଉ ସବୁ ଖାଇବାରେ ସବୁ କଣ କଣ ଭଲ?
ଖାଇବା ମୁଁ ପିୟୋର ଘର ପାଟି। ଟି ଘରେ ଯାହା ହୋମ ମେଡ ଯାହା ଭଲ ଲାଗିବ ସବୁ ଖାଇବି।
ଓହୋ ଦେଶୀ ଜିନିଷ ଆପଣ ପସନ୍ଦ କରନ୍ତି ବୋଧେ?
ଏ ଦେଶୀ ଆଳୁ ଚକଟା ପଖାଳ ଭାତ
ଆପଣ ତାହେଲେ ଖାଣ୍ଟି ଓଡିଆ ପୁଅ ଆଉ।
ଆଜ୍ଞା ଆଜ୍ଞା ଆଉ ପୁରା ଓଡିଆ ଓଡିଶାରେ ଜନ୍ମ ପୁରା ଓଡିଆ ପୁଅ ଆଉ।
ବିଦେଶ ଯିବାର ପ୍ଲନ୍ ନାଇଁ?
ନା ବିଦେଶ ବୁଲିବାର ପ୍ଲାନ୍ ଅଛି ଯିବାର ପ୍ଲାନ ନାହିଁ।
ଜବ ପଡ଼ିଲେ ଆପଣ କଣ କରିପାରିବେ ଛାଡିଦେବେ?
ଜବ୍ ସେମିତି ପଢିଆ ଦରକାର, ସାଲେରୀ ଫାଲେରୀ ସବୁ ବଢିଆ ହେଇଥଥିବା ଦରକାର, ତାପରେ ଯାଇକି ଭାବି ଚିନ୍ତିକିି ଆସେପ୍ଟ କରିବି। ନ ହେଲେ ସାଲାରୀ କମ୍ କି ଫାସିଲିଟି କମ୍, କିଛି ଦୋଉନଥିବ, ଯାଇଁକି ବାହାରେ ଲାଭ କଣ? ଘରୁ ବି ଦେଇ ପାରୁିନଥିବି ସେଠି ଖର୍ଚରେ ସବୁ ପଳଉଥିବ।
ହୁଁ।
ତ ସବୁଆଡେ ଦେଖିକି କରିବି ଆଉ।
ହଁ।
ହୁଁ।
ଆଉ ସବୁ ଆଗକୁ ଦଶହରା ଆସୁଛି, ଦଶହରାର ପ୍ଲାନ?
ଆଗକୁ ଦଶହରା ଆସୁଛି ଦଶହରା ତ ଛୁଟି ମିଳେ ଭାବୁଛି ସେ ରହକି କିଛି କାମ କରିଦେବି ଯଦି ବେଶୀ ଦିନ୍ ଛୁଟି ମିଳିଲା, ନ ହେନେ ପଳେଇବି ଗାଁକୁ।
ହୁଁ ହୁଁ। ଆଚ୍ଛା। ଆଉ ତମ ଘରେ ମୋ ମାମା କଣ କରୁଥିଲେ?
ଘରେ ମାମା ଏଇନା କୁଣ୍ଡି ଯାକି ବସିଥିଲା ବାହାରେ।
ଓହୋ। ଆପଣ ଏବେ ବାହାରକୁ ବଧେ ଆଇଛନ୍ତି?
ଆଜ୍ଞା। ମୁଁ ଏଇନା ମାମାଙ୍କର ମେଡ଼ିସିନ୍ ନବାକୁ ଆସିଛି।
ଓ ଆଣ୍ଟି ଙ୍କର କଣ ହେଇଛି କି?
ଡାଏବେଟିସ୍ ଡାଏବେଟିସ୍ ରେ ଗୋଟେ ମେଡ଼ିସିନ୍ ସଜିଯାଇଥିଲା, କାଲି ଆସିଥିଲି ନବା ପାଇଁ।
କାଲି ଆଉ ଗୋଟେ ମେଡ଼ିସିନ୍ ଦେଇ ଦେଇେଇଥିଲା। ସେ ସାର୍ ଙ୍କୁ ମୁଁ କଲ୍ କରିଥିଲି ସାର୍ କହିଲେ ସେ ମେଡ଼ିସିନ୍ ଆସି ଦେଇକି ତ ଏକ୍ସଚେଞ୍ଜ କରିକି ନେଇଯାଅ। ତ ମୁଁ ସେଇ ଆସିଛି ଏକ୍ସଚେଞ୍ଜ କରିକି ନେବି ଆଉ।
ଡାଏବେଟିସ୍ ତ ଏବେ କମନ୍ ଜିନିଷ ଟା ସମସ୍ତଙ୍କ ଘରେ ହେତ ଆଉ।
ହଁ ସମସ୍ତେ ସେଇ ପା ମାତ ଓଡିଆ ଲୋକ ପାଗ କରି ଖାଆନ୍ତି ଆଉ, ଲଙ୍କା ଲୁଣ ସେଇରା ତ ଡାଏବେଟିସ୍ ହୁଏ ଆଉ। ଡକ୍ଟର କହୁଛନ୍ତି ଚିନି ଖାଇଲେ ଡାଏବେଟିସ୍ ହୁଏନି। ତମେ ରାଗ ଖଟା ଯଦି ବେଶି ଖାଇବ ତାହେଲେ ଡାଏବେଟିସ୍ ହୁଏ।
ଓହୋ।
ଆମର ତ ଓଡିଆ ଲୋକ ପୁରା ପାଗ କରିକି ଲ ଙ୍କା, ଲୁଣ ଖଟା ଦଳି ଖାଆନ୍ତି ଆଉ।
ହଁ।
ତ ହବ ସବୁ ଘରେ ଆଉ। ଆଉ କୁହ ତମ ଖବର କଣ?
ଆଡ଼େଇ ବେକି କି ନାହିଁ?
ବାହାରକୁ ଆସିଛି। ହେ ଗୋଟେ ଗୁପ୍ ଚୁପ୍ ଦୋକାନ ଏଇଠି ଅଛି ଆଗରେ, ଯଦି ଖୋଲିଛି ଦେଖି ନୋଟିସ୍ ଆଉ କରନି, ଯଦି ଖୋଲଥିବ ରିଟର୍ଣ କଲା ଟାଇମ୍ ରେ ଖାଇଦେଇକି ପଳେଇବି ଆଉ।
ଆପଣଙ୍କୁ ଗୁପ୍ ଚୁପ୍ ତାହେଲେ ପ୍ରିୟ?
ନା ପ୍ରିୟ ନୁହଁ। ସେଇ ଜାଗା ଟାରେ ଟିକେ ଭଲ ଦିଏ ଆଉ। ଭଲ ସାଇଜ୍ ସୁଜା କରିକି ଦିଏ। ତ ଆସିଛି ଟାଇମ୍ ମିଳୁଛି ଟିକେ ଖାଇ ଦେଇ ପଳେଇଲେ ଭଲ ହବ।
ଓହୋ ମତେ ବି କେବେ ଖୁଆନ୍ତୁ?
ହ ନା ନା ମୁଁ ଯଦି ଆପଣଙ୍କୁ ଖୁଆଇଦେବି ତ ଆପଣ ସବୁବେଳେ କହିବେ ମତେ ନେଇ ଚାଲ ବୋଲି ଖୁଆଓ। ଏତେ ଭଲ ଲାଗିବ ତ ବୋହୁତ୍ ଅସୁବିଧା ମାନେ ଥରେ ଲାଗିଗଲେ ନା ପାଟିରେ ଆଉ ଛାଡିିବନି।
ଓହୋ ଆପଣ ଛାଡି ବାକୁ ଥରେ ଚାହୁଁଛନ୍ତି।
ହଁ ଆଜ୍ଞା ମାନେ ମୁଁ ସେଇ ଆଦତ ଲଗେଇବାକୁ ହିଁ ଚାହୁନି।
ହଁ ଆପଣ ଖାଲି ଖାଇବେ ଆମେ ଖାଇବୁନୁ।
ନା ନା ଭଲ ଜିନିଷ ମୁଁ ଖାଇବି। ତମେ ଖାଅନି ତମ ଜାଗାରେ ଯାହା ଭଲ ଅଛି ତମେ ଖାଉ ଆମ ଜାଗାରେ ଯାହା ଭଲ ଅଛି ମୁଁ ଖାଇବି
ଆଚ୍ଛା ଆଛା ଚାଲିକି ଯାଇଛନ୍ତି ବୋଧେ
ଆଜ୍ଞା ପାଖରେ ତ ଗୋଟେ କିଲୋମିଟର ବି ହବନି ତ ଚାଲିକି ପଳେଆଇଲି।
ହୁଁ ହୁଁ
ହୁଁ
ଆଉ କୁହ ସବୁ କଣ?
ଠିକ
ମୁଁ ତ ସିଙ୍ଗଡା ଖାଉଛି ଏବେ ମୋ ମମି
ସିଙ୍ଗଡା ଖାଉ କଣ ଚାାଉମିନ ସିଙ୍ଗଡାନା ସିମ୍ପଲ ସିଙ୍ଗଡା
ନର୍ମାଲ ଆଳୁ ବାଲା
ନରମାଲ ଏଟା ସେଠି ପାଞ୍ଚ ଟଙ୍କିଆ ରେଟ ନା କ କମ ଅଛି। ଆ ଆ ଏଠି ତ ଚାଉମିନ ସିଙ୍ଗଡା ଦଉଛି ପାଞ୍ଚ ଟଙ୍କାରେ।
ଆପଣଙ୍କ ଏରିଆ ତାହେଲେ ବହୁତ ଭଲ ଅଛି ଆଉ
ଆଳୁ ସିଙ୍ଗଡା ଦଉଛିି ଦଶ ଟଙ୍କାକୁ ତିନିଟା।
ଆମକୁ କେବେ ଖୁଆନ୍ତୁ।
ତୁ ଆପଣଙ୍କ ଭାଗ୍ୟରେ ଏପଟେ ଯଦି ପଇଲା ତାହେଲେ ଖାଇବେ ଆଉ
ମୁଁ ତ ସେଇଠି ଯାଉଛି କେବେ ଗୋଟେ ଯିବି ହେରି ଆପଣଙ୍କ ଘରକୁ ଆଉ
ଆଜ୍ଞା ଆଜ୍ଞା ସେ ଯୁଗ ଯଦି ଆଇଲା ତାହେଲେ ଆସିବେ ଆଉ
ଆପଣ ତ ସେ ଯୁଗ ଆଣିବାକୁ ଚାହୁଁନାହାନ୍ତି।
ଆଣିବାକୁ ଚାହୁଁ ନାହାନ୍ତି ନୁହ ଆଣିଲେ ବହୁତ ପ୍ରୋବ୍ଲେମ ଅଛି। ଘରେ ମତେ ବାଡେଇ ପକେଇବେ ଲାଗୁଛି।
ହୁଁ ହୁଁ
ହୁଁ ହୁଁ ଆମର ଟିକେ
କ୍ଲାସକୁ
ନା ଆଜି କମ୍ପୁଟର କ୍ଲାସ ରୁ କଲ୍ କରିଥିଲି ସେ କହିଲେ କି ଆଜି କିଛି ନୂଆ ପଢା ହବନି କାଲି ଯାହା ହେଇଥିଲା ଆଜି ପ୍ରାକ୍ଟିସ କରିବ ତମେ କହିଲେ ହଉ ଆଉ ତମେ ପ୍ରାକ୍ଟିସ କର ଆଉ ଭଲନି ଆଉ ହ
ଆଚଛା
ଆଉ ରାତିରେ ଡିନର୍ କଣ
ନୋ ରୂପନ୍ଦ ପ୍ଲାନ୍ନଇନି ମମୀ ବି ଜୋସିିଙ୍ଗ ଟା ନେଇକି ଆଇଲା ଖାଉଛି ତ ଦେଖାଯାଉ ଡିନର କଣ ହବ ଆଉ ହ
ଆଚଛା
ହଁ ଆଉ ଆପଣଙ୍କ କମ୍ପ୍ୟୁଟର କ୍ଲାସ ରେ ସବୁ ଭଲ ତ ଆଉ
କମ୍ପ୍ୟୁଟର ଗ୍ଲାସରେ କଣ ଭଲ ହବ ସେଇ ଯାଉଛି ପାଞ୍ଚ ମିନିଟ ବୁଝେଇ ଦଉଛନ୍ତି ଦଶ ମିନଟ ପ୍ରାକ୍ଟିସ କରୁଛି ଆଉ ଅଧଘଣ୍ଟା ଖଣ୍ଟେ ବସୁଛି ତାପରେ କଥାବାର୍ତ୍ତା ହଉଛି ଗୋଟେ ଭାଇ ସହିତ ପଳେଇ ଆସୁଛି ଆଉ
ଭାଇଙ୍କ ସହିତ ନା ଆଉ କାହା ସହିତ କଥା ହଉଛନ୍ତି
ନା ଗୋଟିଏ ବୋଲି ସେଠିକି କାମ କରୁଛନ୍ତି ସ ବେଳେ ବଳେ ଆସୁନାହାନ୍ତି ବେଳେ ବେଳେ ଆସୁଛନ୍ତି ତାଙ୍କରି ସହିତ ମୁଁ ଯାଉଛି ଆସୁଛି
ଗ
ତାଙ୍କରି ସତ ଏଣ୍ଟ୍ରି ମାଛ କମ୍ପ୍ୟୁଟର କ୍ସ ତାଙ୍କର ସହିତଚ କମ୍ପୁଟର କ୍ଲାସ ହ
ହୁଁ ହୁଁ।
ହୁଁ।